ଅଁ।
ନମସ୍କାର୍।
ହଁ ନମସ୍କାର୍।
କଁ କରୁଚନ୍ତି?
ନାଁ ଏଇ ବସିଚି ଇ ଗୋଟେ ସାଙ୍ଗ କହିଲେ ତ କଥା ହେବେ ବୋଲି ସେଆକୁ ବସିଥିଲି ଆଉ।
ଓହୋ ଆପଣଙ୍କ ଭଏସ୍ ଏତେ ସ୍ଲୋ ଆସୁଛି ଆପଣ ଟିକେ ଜୋରେ କଥା ହଉନାହାନ୍ତି?
ଏଇ ବୋଧେ ନେଟୱାର୍କ ଇସ୍ୟୁ ଥିବ ସେଇଥିଲାଗି ସ୍ଲୋ ଅଛି ମୁଁ ପୁରା ଛାତ ଉପରେ ଅଛି ତ ବୋହୁତ୍ ପୁରା ଛାତ ଓପରେ ଅଛି ଜୋରରେ ବି କଥା ହୋଉଚି।
ଓହୋ କିନ୍ତୁ ଭଏସ୍ ଟିକେ ସ୍ଲୋ ଆସୁଚି ତ।
ବୋଧେ ଏଇ ନେଟୱାର୍କ ପ୍ରୋବ୍ଲେମ୍ ପାଇଁ ସ୍ଲୋ ଆସିୁଚି ଆଉ।
ଓ ହୋ।
ମୁଁ କିନ୍ତୁ ପୁରା ଜୋରେ କଥା ହୋଉଛି।
ଓ ହୋ। ରଜ ପାଇଁ ଡ୍ରେସ୍ ଆଣି ସାରିଲେଣି?
ନା ଏମିତି ଗୋଟେ ନର୍ମାଲ୍ ଉଁ କୋଟ୍ ସେଟ୍ ଆଣିଥିଲି ଆଉ। ମାନେ ଏମିତି ଖାଲି ଗୋଟେ କୁ ପ୍ୟାଣ୍ଟ ଆଉ ଗୋଟେ କୁର୍ତ୍ତା ଆଣିଥିଲି ସେଇଟା କୋଟ୍ ସେଟ୍ କୁହନ୍ତି।
ସେଟ୍ ର ନା ନା ଅଲ୍ଗା କିଛି?
ନା ସେଟ୍ ପା। ସେଟ୍ କିନ୍ତୁ ତା ଦେହେରେ ଓଣନି ନାଇଁ। ନା ଆପଣ ଟିକେ ଅଧିକ ହିନ୍ଦୀ ବ୍ୟବହାର କରୁଚନ୍ତି।
ହଁ।
ଦେଖି ଚାହିଁକି କରନ୍ତୁ।
ହଁ।
ଥାଜ୍ଞା।
ହେଲୋ।
ହଁ କୁହ।
ଆଉ ସନ୍ଧ୍ୟାବେଳେ କଁ ଖାଇଥିଲେ?
ସଂଜ ବେଳେ ଟିକେ ରୋଲ୍ ଖାଇଥିଲି।
ଓ ହୋ।
ଆଜ୍ଞା।
ମାର୍କେଟ୍ ଯାଇଥିଲେ ନା ନା ଘରକୁ କିଏ ଆଣିଥିଲେ?
ଘରକୁ ଆଣିଦେଇଥିଲେ ବାପା।
ହୁଁ। ଆଉ ଘରେ ସମସ୍ତେ କେମ୍ ତି ଅଛନ୍ତି?
ଘରେ ସମସ୍ତେ ହଁ ଠିକ୍ ଠାକ୍ ଅଛନ୍ତି। ତମ ଘରେ ସମସ୍ତେ କେମିତି ଅଛନ୍ତି? ତମେ ରଜ ସପିଙ୍ଗ କରିସାରିଲଣି ନା?
କଣ୍ କହିଲେ ସୁବୁନି?
କହିଲି ତମ ଘରେ ସମସ୍ତେ କେମିତି ଅଛନ୍ତି? ରଜ ସପିଙ୍ଗ୍ ତମେ କରିସାରିଲଣି ନା?
ଓହୋ ମୁଁ ଆଜି ଯାଇଥିଲି। ହଁ ସେମିତି ମାନେ ଘରେ ପାପା କହିଲେ ଯାଇକି ସମସ୍ତଙ୍କର ନେଇ ଆସିବା ପାଇଁ। ମୁଁ ସେୟାକୁ ଯାଇଥିଲି ନେଇକି ଆସିଲି ମୋର ଗୋଟେ ଆଣିଲି। ଆଉ ଆମ ସାନ ଝିଅର ଗୋଟେ ଆଣିଲି। ଏମ ତି ଆଉ ମୋ ନାନୀଙ୍କ ପୁଅ ଜଣ ଆସଛନ୍ତି ତାଙ୍କ ପାଇଁ ଆଣିଲି। ଆଉ ମୋ ବୋଉ ପାଇଁ ଦିଟା ଶାଢୀ ଆଣିଲି। ଏମତି ସବୁ ଆଜି ଯାଇଥିଲି ସନ୍ଧ୍ୟା ବେଳେ ନେଇକି ଆସିଲି ଆଉ।
ଆଉ ମୁଁ ବି ମୋ ବୋଉ ପାଇଁ ଶାଢ଼ୀ ଆଣିଛି।
ହଁ, ହଁ ଭଲ ଆଉ ମୁଁ ବି ଆ, ବୋଉ ପାଇଁ ଶାଢୀ ଆଣିଲି।
ଓ ହଉ ଆପଣ କି ଡ୍ରେସ୍ ଆଣିଛନ୍ତି? ବୋଧେ ସେଟ୍ ଆଣିଛନ୍ତି ଆଉ।
ହଁ, ସେଟ୍ ଆଣିଚି, ଆଉ ଆ, ମାନେ ଜାମ୍ ଥିଲା ନା ଦୋକାନ। ହଁ ଭାବିଚି କାଲି କି ପଅର ଦିନ ଯାଇକି ଆଉ ଗୋଟେ ଆଣିବି। ଦିହଳ ଆଣିବାର ଥିଲା କିନ୍ତୁ ଉ, ଜାମ୍ ଥିଲା ବୋଲି ଯୋଉ ଅଣ ନିଶ୍ୱାସି ଟାଇପ୍ ର ଲାଗିଲା କେମିତି ସେଠୁ ବାହାରିକି ଆସିବୁ ବୋଲି। ଇଏ ହେଲାନି ସନ୍ଧ୍ୟାବେଳ ଟାଇମ୍ ନା ଅଧିକ ଜାମ୍ ଥିଲା।
ଓ ହଁ। ଆପଣଙ୍କର କେତେ ପଲା?
ମୋର ପନ୍ଦରଶହ କେତେ ଗୋଟେ ପଡଲା।
ଆ, ହଉ ଆଉ କଣ ଆଣିବେ ଭାବିଚନ୍ତି ଜିନ୍ସ?
କଣ କହିଲ?
ମୁଁ କହିଲି ଆଉ କଣ ଆଣିବେ ଭାବିଚନ୍ତି ଜିନ୍ସ?
ନା ଜିନ୍ସ ତ ଆଣିବିନି ଦେଖିବା ଆଉ କଣ ଆଉ ଯଦି ନୂଆ କଲେକ୍ସନ କଣ ଥିବ ଆଣିବି ଆଉ।
ଓହୋ! ମୁଁ କହିଲି ଆପଣ ଏତେ ଆଣିଚନ୍ତି ଗୋଟେ ମାନେ ଆଉ ଗୋଟେ ନେଇ ଆସିବେ ଏମିତି ମାନେ ଟିକେ ସିମ୍ପୁଲର ଆଣିବେ। ଆଉ ମାନେ ସବୁଆଡ଼େ ପି-ମାନେ ସିମ୍ପୁଲର ସବୁଆଡ଼େ ପିନ୍ଧିକି ବି ଯାଇପାରୁଥିବେ। ମାନେ ସେଭଳିଆ ନେଇ ଆସି ଏତେ ହେବି ଆଣିବେନି କାହିଁକି ନା ଗୋଟେ ହେବି ଆଣିଛନ୍ତି ନା ଉଁ, ଅଧିକ ପଇସା ଦେଇକି। ତ କହୁଥିଲେ ଆଉ ଗୋଟେ ସେମିତି ଇଏ ରେଞ୍ଜ ଭିତରେ ଆଣିବେ।
ମୁଁ ବି ସେୟା ଭାବିଚି। ଆଣିଛି ଗୋଟେ ଏମତି ଆଉ ଗୋଟେ ସିମ୍ପୁଲ ର ଗୋଟେ ନେଇ ଆସିବି ଯେମ ତି ମାନେ ଗରମ ଦିନ ପାଇଁ ବି ମାନେ ପୁରା କମ୍ଫର୍ଟେବୁଲ୍ ଲାଗୁଥିବ ସେଇ ଟାଇପ୍ ର ଦେଖିବା କଣ ଆଣିବି ଆଉ। ଆପଣ ଯେମିତି କହୁଚନ୍ତି ଆଣିଚନ୍ତି, ଭାବୁଚି ସେଇ ଟାଇପ୍ ର ଗୋଟେ ନେଇଆସିବି। ନହେଲେ ଟିକେ କମ୍ଫର୍ଟେବୁଲ୍ ଲାଗିବ।
ହଁ ଆ, ମୁଁ ତ ଯାହା ପିନ୍ଧେ ଆପଣ ତ ସେଇଆ ପିନ୍ଧନ୍ତି ଆଉ କହିଲେ କଣ ହବ।
ସେଟା ତ ବେଳରୁ ସେମ୍ ଅଛି ଆଉ।
ଏ ହଁ। ନା ଆଉ କଣ କହୁଚନ୍ତି କୁହନ୍ତୁ?
ଆଉ ତୋମ ଦେହ ପା ଠିକଠାକ୍ ଅଛି?
ହଁ ଦେହ ପା ଠିକ ଠାକ୍ ଅଛି। ଟିକେ ଭିତିରିଆ ଅସୁବିଧା ହେଇଚି ଆଉ।
ଓ ହୋ।
ଆଜ୍ଞା।
ଏମିତି କଥା ତାହାଲେ।
ହଁ।
ଆଉ ତୋମର ଘରେ ରୋଷେଇ ସରିଲାଣି?
ହଁ, ନାଇଁ ଘରେ ତ ରୋଷେଇ ହେଇନି ମୁଁ ବି ଆଜି ରାତିରେ ଭାବୁଚି ଖାଇବିନି କିଛି।
ଟିକେ ଜୋରେ କହୁନାହାନ୍ତି ଜୋରେ କହିଲା ବେଳକୁ ଆପଣଙ୍କ ଭଏସ୍ ଟା ଟିକେ ଭଲ ଆସୁଛି। ସ୍ଲୋ ହେଇଗଲା ବେଳକୁ ପୁରା ସ୍ଲୋ ଆସୁଛି।
ଆଜ୍ଞା ମୁଁ ପୁରା ଜୋରରେ ବଡ଼ ଭଏସ୍ ରେ କହୁଛି। ଆଉ ମୁଁ କହିଲି ଆମ ଘରେ କିଛି ରୋଷେଇ ତ ଏପର୍ଯ୍ୟନ୍ତ ହେଇନି। ଆଉ ମୁଁ ବି କିଛି ଖାଇବିନି ଭାବୁଚି ଆଉ।
ରୋଲ୍ ଖାଇଦେଇଛନ୍ତି ସନ୍ଧ୍ୟାବେଳେ ପୁରା ପେଟ ଫୁଲ୍ ଅଛି ଆଉ।
ହଁ, ହଁ। ସେଥିଲାଗି।
ବୋଉ ଆଉ ଆଜି ଖରା ବଳେ ତମେ ଭେଜ୍ ଖାଇଥିଲ ନା ନନଭେଜ୍ ଖାଇଥିଲ?
ମୁଁ ଖାଇଥିଲି ନିରାମିଷ।
ନିରାମିଷ ଉ ଯେତିଲେ ନିରାମିଷରେ କଣ ଖାଇଥିଲ?
ନିରାମିଷରେ ପଖାଳ ଭାତ ଖାଇଥିଲି ମୁଁ ଟିକେ ଆଜି ମାର୍କେଟ୍ ଯାଇଥିଲି ବୋଲି ଟିକେ ଗୁପଚୁପ୍ ଖାଇ ଦେଇଥିଲି ତ ଆଉ ତେଣିକି ଖାଇବାକୁ ଇ ଇଚ୍ଛା ହେଲାନି ଅଳ୍ପ ଖାଇକି ପଳେଇ ଆସିଲି ଆଉ ପଖାଳ ଟିକେ ଖାଇ ପି ତୋରାଣି ଟିକେ ପିଇକି ଆଇଚି ଆଉ।
ମୁଁ ଆଜି ମାର୍କେଟ୍ ଯାଇଥିଲି ଯେ ଏତେ ଜାମ୍ ଡ୍ରେସ୍ ଫ୍ରେସ୍ ଶାଢ଼ୀ ଫାଢ଼ୀ ସବୁ ଆଣିଲି। ହେଲେ ମତେ ଖାଇବାକୁ ବି ଟାଇମ୍ ହେଲାନି ଲେଟ୍ ହେଲା ପଳିଆସିଲି। ଉଁ ଆଜି ଫାଷ୍ ଟାଇମ୍ ପାଇଁ ମାର୍କେଟ ଯାଇଚି କିଛି ଖାଇନି ସେମିତି ଆସଚି ପୁଣି ବାର ଥିଲା ଆଜି।
ଓହୋ ଯା ହଉ କେତେ ବଡ଼ ଭାଗ୍ୟ।
ଆଉ ରଜରେ କୁଆଡ଼େ ବୁଲିବା ପାଇଁ ଯିବେ ନା ଯିବେନି?
ନାଁ ଯୁଆଡ଼େ ଯିବି ଆପଣଙ୍କୁ କହିବି ଆପଣ ଟିକେ ସାହାଯ୍ୟ କରିବେ ଆଉ।
ଅ ହୋଉ। ମୁଁ ବି ଟିକେ ଯୁଆଡ଼େ ଯିବି ଆପଣଙ୍କୁ କହିବି ଆପଣ ଟିକେ ସାହାଯ୍ୟ କରିବେ ନାଁ?
ହଁ ମୁଁ କଣ କେବେ କରିନି କି?
ଓ ହଁ ଆପଣ ତ ମତେ ବୋହୁତ ସାହାଯ୍ୟ କରିଚନ୍ତି। ଆପଣଙ୍କ ଋଣ କଣ କେବେ ମୁଁ ଶୁଝି ପାରିବି?
ଆଉ ଆପଣ କେମତି ଭାବି ପାରୁଚନ୍ତି ମୁଁ ସା ଆପଣଙ୍କୁ ସାହାଯ୍ୟ କରିବିନି ବୋଲି?
ଓହୋ ହୋଉ ମୁଁ ବି ସେମତି କହିଦେଲି ଟିକେ ଆଗୁଆ ଜଣେଇଦେଲି ନା। ସେମିତି ବି ଯିବାର କୁଆଡ଼େ ନାହିଁ ଦେଖିଆ ଆଉ।
ଆ ସେମିତି ଆମ୍ଭର ବି ଯିବାର କୁଆଡ଼େ ନାହିଁ ତଥାପି ଦେଖିବା ଫାଷ୍ଟ୍ ରଜ ବୋଧେ କି ସେକେଣ୍ଡ୍ ରଜ। ହେନେ ଟିକେ ମୋ ନନା ଆସିବାର ଅଛି ତ ଅଛନ୍ତି ତ ସେ ଥିଲାଗି ଟିକେ ଅ ଯାଇ କି ବୁଲିକି ପଳେଇଆସିବା କଥା ନା କାଇଁକି ନା
ପଣଙ୍କର କୋଉ ପ୍ରକାର ସାହାଯ୍ୟ କରିପାରିବି ଆଉ?
ଆଜ୍ଞା ନହେଲେ ଟିକେ ଅସୁବିଧା ହବ। ଯେ ନନା ଆସିବେ ତାପରେ ଆଉ ବୁଲିବାକୁ ଯାଇପାରିବେନି ତ। ଆଉ ଏ ଆଉ ଜଣେ ବି ସିଏ ବି ପଳେଇବେ। ଏ ଥାର୍ଡ଼ ରଜ ଦିନ ତାଙ୍କ ଡିଉଟି କି। ଆଉ ସେଥିଲାଗି ଆଉ।
ମୁଁ ବି ସେ ଭାବିଚି ଫାଷ୍ଟ୍ ରଜ ଦିନ ନହେଲେ ଭଲ ହ ବ ଆଉ। ଆପଣଙ୍କୁ ମତେ କହିବେ ମୁଁ ଆପଣଙ୍କୁ କହିବି ଆଉ।
ହଁ ଆମ୍ଭେ ଟିକେ ଏଇଠୁ ପାଖାପାଖି ପଳେଇବା। ଏଁ ସେଠୁ ବରଙ୍ଗ ଦେଖିବା କଣ କରିବା ଆଉ।
ହଁ ଏଇ ପାଖାପାଖି ଜାଗା ଓପରଂ ପଳେଇଆ ଦୂରକୁ କୁଆଡ଼େ ଯିବାନି ଆଉ।
ନାଁ ନାଁ। ଉଁ ଦିତି କଥା।
ତମେ କେତେବେଳେ ଯିବା ପାଇଁ କହୁଚ?
ଆମ୍ଭେ ଆମ୍ଭେ ଆପଣଙ୍କୁ ପଛରେ କହିବୁ ଏବ୍ ଏବେ ଆ ଆପଣ କଣ କରୁଛନ୍ତି ସେଇ କଥା କୁହନ୍ତୁ।
ଓ ହଉ ଠିକ୍ ଅଛି।
ଆଜ୍ଞା। ଏବେ ଆପଣ କଁ କରଚନ୍ତି?
ଏବେ ବସିଛି ଆଉ କଣ କରିବି?
ଓହୋ ଆପଣଙ୍କର ସବୁ ଠିକ୍ ଠାକ୍ ହେଇଗଲାଣି?
ହଁ ସବୁ ଠିକ୍ ଠାକ୍ ହେଇଗଲାଣି ଆଉ କିଛି ପ୍ରୋବ୍ଲେମ ନହିଁ।
ଓହୋ। ମାନେ ମୁଁ ଆପଣଙ୍କୁ ଯୋଉ କଥାଟା କହୁଛି ଆପଣ ବୋଧେ ବୁଝିପାରୁନାହାନ୍ତି।
ହଁ ବୁଝିପାରୁଛି। ଆପଣଙ୍କର କେବେ ଠିକ ହବ କି?
ନା ନା ସେ କଥା ମୁଁ ଆପଣଙ୍କୁ କହିନି।
ଉମ୍ କଣ କହୁଛନ୍ତି?
ପଛରେ କହିବି ଆପଣଙ୍କୁ ଆଉ କେବେ ଆଉ।
ହଉ ମତେ ଆଉ କେବେ କହିବେ ଆଉ।
ହଁ ଆଜ୍ଞା ମୋର ଗୋଟେ ସାଙ୍ଗଟେ କଲ୍ କରୁଥିଲେ ତ, ହୁଁ ଆଉ କାଇଁ କଲ୍ ଟା ଲାଗିଲାନି? ସେଇ କଥା।
ହୁଁଁ। ହଉ ତମର ଆଉ ତମର ଆଜି କଣ ରାତିରେ ଆଇଟମ୍?
ସେଇ ରୁଟି ଫୁଟି କଣ ହବ ମୁଁ ତ ଆଉ ଜାଣିନି ଠିକ୍ ସେ ମୁଁ ଆଜି ଯାଇଥିଲି ଗୋ ଗୋଟେ ନେଇକି ଆସିଲି, ଡ୍ରେସ ନେଇକି ଆସିଲି। ଆଉ ଗୋଟେ ମୋର ଜଣେ ନନା ତାଙ୍କ ଝିଅର ଗୋଟେ ଡ୍ରେସ୍ ନେଇକି ଆସିଲି। ଆଉ ଆଉ ଗୋଟେ ମାଆଙ୍କର ଗୋଟେ ଶାଢୀ ନେଇକି ଆସିଲି। ଆଉ ଜଣେ କୁନି ଝିଅ ତାର ବି ଗୋଟେ ଡ୍ରେସ୍ ନେଇକି ଆସିଲି। ଆଉ ଜଣେ ଭାଉଜ ଯାଇଥିଲେ ମୋ ସହିତ ସିଏ ବି ତାଙ୍କ ପୁଅଙ୍କର ଗୋଟେ ଡ୍ରେସ୍ ନେଇକି ଆସିଲେ ଏଇ ସବୁ ହୁଁ ବହୁତ୍ ଆଜି ବୁଲା ହେଇଯାଇଛି ଟିକେ ଆଉ। ସେଇଥିଲାଗି ରେଷ୍ଟ ନେଇନି ତ। ଖରାବେଳେ ବି ନିଦ ହେଲାନି କାହିଁକି କେଜାଣି ଆଉ ଏବେ ଟିକେ ଯାଉଛି ଟିକେ ରେଷ୍ଟ ନେବି ଶୋଇବି ଟିକେ ଗୋଡ ହା ବିନ୍ଧା ବିନ୍ଧି ହଉଛି ତ।
ହୁଁ ହୁଁ ଆଜି ଟିକେ ଅଧିକ ବୁଲାବୁଲି କରିଦେଇଛନ୍ତି ଆଉ।
ହଁ ଟିକେ ଚାଲି ଦେଇଛି ଏଇ ଏପଟ ସେପଟ ରଜ ଆଇଲାଣିି ନା ସମ
ଶୁଭୁନି ଆଉ ଟିକେ ଜୋରେ କହୁନାହାନ୍ତି।
ମୁଁ କହିଲି ରଜ ଆସିଲାଣି ନା ଆଉ ସମ ତିଙ୍କର ତ ସେହି ଗୋଟିଏ କାମ ଆଉ ଟିକେ ସେଇ ଯୋଉ ଭାଇଙ୍କର ଯାହାଙ୍କର ଆକ୍ସିଡେଣ୍ଟ ହେଇଥିଲା ତାଙ୍କ ପାଇଁ ଜୁସ୍ ଦି ଟା କିଣିକି ଆଣିଥିଲି। ଏମିତି ଚାଲିକି ଆଉ।
ହଁ ଆଜି ସବୁ ମାର୍କେଟିଂ ସରିଗଲା ନା ଆଉ ବାକି ଅଛି?
ନା ଆଉ ବାକି ଅଛି କଣ ଟିକେ ପାର୍ଲର ଯିବାର ଅଛି। ଦେଖିବା ଆଉ।
ତ ମୋର ବି ଆଉ ମୋ ଟିକେ ଡ୍ରେସ ଆଣିବାର ଅଛି ଆଉ। ପାର୍ଲର ଟିକେ ଯିବାର ଅଛି ଆଉ ମେହେନ୍ଦୀ ହରିକା ଟିକେ ଆଣିବାର ଅଛି।
ଓହୋ ନାଇଁ ମୁଁ ଟିକେ ଖାଲି ପାର୍ଲର ଯିବାର ଅଛି। ପାର୍ଲର ଟିକେ ଯାଇଁକି ଖାଲି ଆଇବ୍ରୋ ସେଭ୍ କରିବି ବୋଲି ଭାବୁଛି, କିଏ ଆଉ ପଇସା ଖାଲି ଆଇବ୍ରୋ ସେଭ୍ କରିବି ବୋଲି ଭାବୁଛି କିଏ ଆଉ ଏତେ ପଇସା ଖର୍ଚ୍ଚ କରିଆକୁ ଆଉ ଇଚ୍ଛା ହଉନି।
ହଁ ମୁଁ ବି ସେୟା ଭାବୁଛି। ଯୋଉ ଉମ୍ ପିନ ପାଇଁ ଘରକୁ ନେଇ ଆସିବି ଘରେ କରିଦେବି। ଆଉ ଖାଲି ଆଇବ୍ରୋ ସେଭ୍ ଟା କରିଦେବି ଆଉ।
ହଁ ତିନିଶହ ଚାରିଶହ ଟଙ୍କା ଏଇନା ସେଠି ନେବେ କ୍ଲିନ୍ କ୍ଲିନ୍ଅପରେ। ଆଉ ମୁଁ କରିବିନି ବୋଲି ଭାବୁ ଛି ଘରେ କରିଦେବି, ଦେଖିଆ ଆଉ ଘରେ କରିବି ମୁଁ କହିଲି ଏଇନା କ୍ଲିନଅପ୍ କଲେ ବଢ଼ିଯାଇଛି ଚାରିଶହ ନା ଚାରିଶହ ପଚାଶ ଟଙ୍କା ନେବେ ତ ଆମ ଏଠି ଆଉ ଭାବୁଚି କରିବିନି ବୋଲି ଘରେ ଗଲେ କରିବି ଘରେ ଭାବୁଚି କରିଦେବି ଆଉ।
ହଁ ମ ଘରେ ଆଣିକି ଶହେ ଟଙ୍କାରେ କରିଦବ ସେଇ ଗ୍ଲୋ। ଟିକେ କରିଦେଲେ ମୁହଁ ଟା ଟିକେ ଇଏ ଆସିବ ଆଉ। କିଛି ତ ଫରକ୍ ବି ନୁହଁ କଣ
ହଁ ପା ଡେଲି ଯାହା ଇଏ କରିବା
କା ଭଲସେ ଟିକେ ମସାଜ ଟା ଦେଇଦେବେ ଘରେ ଟିକେ ହେଇଆ ହେଇପାରିବନି ଆଉ ହେଇ ବି ପାରିବ ତମେ ବି ତ ବୋହୁତ ଭଲ ମସାଜ ଶିକିଚ।
ହଁ ଶିଖିଛି